ହାଲୋ।
ହାଲୋ।
ହଁ।
ଶୁଣିପାରୁଛ ତ?
ହଁ ମୁଁ ଶୁଣି ପାରୁଛି। ହଁ ହ୍ୟାଲୋ ମୁଁ ଶୁଣି ପାରୁଛି। ନାଇଁ ନାଇଁ ଜୋର୍ ପାଟିରେ କହୁଛି।
କଣ କରୁଛ?
ସୋଇକି ଉଠିକି ବସିଛି ପାଣି ପିଇକି। ତମେ।
ତମେ ଏବେ ଶୋଇକି ଉଠୁଛ?
ହଁ ଏବେ ଶୋଇକି ଉଠିଲି। କାଲି ରାତିରେ ଡେରିରେ ଶୋଇଲି ବର୍ଷା ହଉଥି
କାହିଁକି?
ବର୍ଷା ହଉଥିଲା କାହିଁକି କେମିତି କହିବି?
ବର୍ଷା ହଉଥିଲା ତମର କଣ ଗଲା ତମେ କାହିଁ ଲେଟ୍ ରେ ଶୋଇଲ?
ବର୍ଷା ହଉଥିଲା ଆ ତ ଥଣ୍ଡା ଲାଗିଲା ମୁଁ ଶୋଇପାଇଲିନି।
ଥଣ୍ଡା ଲାଗିଲେ ତମେ ଶୋଇପାରନି କି? ଆମେ ପୁରା ବାଜ୍ୟ କଥାବାର୍ତା ହେବା ହେଲା।
ଦିଦିଟା ପଙ୍ଖା ଦେବେ ତ
ଆଚ୍ଛା ଆଚ୍ଛା।
ହୁଁ
ମୁଁ ଉଠିକି
ହୁଁ
ମୁଁ ସାଢେ ଚାରିଟାରୁ ଉଠିକି ଆ ଗାଧେଇକି ମୁଣ୍ଡ ସାମ୍ବୁ କରିକି ଗାଧେଇଲି। ତାପରେ ଠାକୁର ପୂଜା କଲି ପୂଜା କରି ସାରିକି ନିଜେ ଖାଇଲି ଟିକେ ଫୋନ ଦେଖୁଥିଲି ତାପରେ ଅରୁଆ ଭାତ ଡାଲମା ଭଜା ସରିଗଲାଣି।
ବହୁତ ଜଲଦି ଅଛ।
ନାଇଁ ତାପରେ ଜଲଦି କଣ ଆଜି ମଙ୍ଗଳବାର ତ ସେ ଯୋଉ ମାନେ ହନୁମାନ ପୂଜା କରୁଛି ତ ସେଥିପାଇଁ
ଆଚ୍ଛା ଆଚ୍ଛା ଅଫିସ୍ ଯିବ? ସରି କଲେଯ ଯିବ?
ବାବା ଆସିବେ
ଅ ହ
ନାଇଁ ଆଜି ଛୁଟି ଅଛି। ବାବା ଆସଛନ୍ତି ତ ଘରୁ ସେ ବର୍ଷା ସକା ସକାଳୁ ପକଉଛି ସେ ସକାଳୁ ଆସିବାର ଥିଲା ତ ସେ ଯାଏ ଆସିନାହାନ୍ତି ବର୍ଷା ବହୁଥିଲା ବୋଲି। ଏବେ ଘରୁ ଆସୁଛନ୍ତି ସେ ପହଞ୍ଚିବେ କେତେବେଳେ କଣ କରିବି ମୁଁ ବୁଝିପାରୁନି।
ଆଚ୍ଛା।
ଏପଟେ କିନ୍ତୁ ବର୍ଷା ପକଉଛି ଗାଁ
ଭଲ ହେଲାଣି କଣ ସେ ଚାଲିଲା ବେଳକୁ ଟିକେ ଫୁଲି ଯାଉଛି ପାଦ ମୁଁ ମନା କରୁ ହି ଆସନି କହିଲେ ନାଇଁ ମୁଁ ଯାଏ ଟିକେ ବୁଲିକି ଆସିବି କେବେଠୁ ଯାଇନି।
ଆଚ୍ଛା।
ଠେପୁରା
ନ କର।
ଆଉ
ବ୍ରଶ୍ କରିବନି ଖାଇବନି?
ବ୍ରଶ୍ କରିକି ପାଣି ପିଇକି ଆଉ ସେ ମେ ଉଠି ପାଣି ପି କି ଆଉ ସେ ଚିଆର୍ ଆ ସେ ସେଇଟା ପାଣି ପିଇକି ବସିଛି ଖାଇବି। ପିଠା ଖାଇବି।
କୋଉ ପିଠା?
ଚକୁଳି ପିଠା।
ସବୁଦିନ୍ ପିଠା ହଉଚି ନାଁ କଣ?
କାଲି ଜ୍ୟେଷ୍ଠ ପୂର୍ଣ୍ଣିମା ଥିଲା ସେଇଥିପାଇଁ।
ଜେଷ୍ଟ ପୂର୍ଣ୍ଣିମା ହଁ ଭଲ ଆଉ ତମ ଆଡେ ଜେଷ୍ଟ ପୁର୍ଣିମା ଗୋଟେ ଅଛି ବଡ ମାନଙ୍କର ଭଲ ସାନ ମାନଙ୍କର ନା
ତମେ ବଡ?
ଆମ ବଡ ଯେ କିନ୍ତୁ ଆମର କିଛି ହୁଏନି ଜ୍ୟେଷ୍ଠ ପୂର୍ଣ୍ଣିମାରେ ଆମର କିଛି ହୁଏନି। ଆମର ଅଷ୍ଟମୀରେ ଯାହା ମାନେ ବଡ ମାନଙ୍କୁ ପୂଜା କରାଯାଏ ସେତିକି।
ଯାଜପୁରିଆ ମାନେ ବଣରେ ରୁହନ୍ତି କି?
କଣ ହେଇ ଆରେ ମଡର୍ଣ୍ଣ ମଡର୍ଣ୍ଣ କିନ୍ତୁ ତ- ଏପଟେ ବି ନାହିଁ ନାହିଁ ଏ କଥା ଏଗୁଡା ସବୁ ଏପଟେ ବି ନାହିଁ ଜାଣିଚ ନା ନାଇଁ।
କୋଉ ପଟରେ?
ଏମାନେ ଏପଟ ସାଇଟିରେ ବି ନାହିଁ ସେ ସବୁ ଜିନିଷ।
ଆମର ଜଣେ ଭାଉଜ ଅଛନ୍ତି ଯାଜପୁରରୁ। ମାମୁଁ ପୁଅ ଭାଉଜ ତ ତାଙ୍କର ବି ନାହିଁ। ଏମତି
ଓହୋ ଆମର କିନ୍ତୁ ଆମର
ହଁ।
ତମର କଣ ହୁଏ ଜ୍ୟେଷ୍ଠ ପୂର୍ଣ୍ଣିମାରେ ନୂଆ ଡ୍ରେସ ଖାଲି ହୁଏ ବଡ ମାନଙ୍କର ଆଉ କଣ କରା ହୁଏ ଆଉ।
ପୂଜା ହବ ଯେମିତି ଜନ୍ମଦିନରେ ପୂଜା ହୁଏ ହଁ ସେମିତି।
ଆଉ ପ୍ରଥମାଷ୍ଟମୀରେ ପୂଜା ହୁଏନି କି?
ପ୍ରଥମାଷ୍ଟମୀରେ ଏଣ୍ଡୁରି ପୂଜା ହବ।
ନା ବଡ ମାନଙ୍କୁ ପୂଜା କରନ୍ତି ତ ସେମିତି।
ଓହୋ ଆମର କିଛି ନାହିଁ। ଆମର ଏଣ୍ଡୁରି ପିଠା ଚକୁଳି ପିଠା ଖାଲି ଖାଇବ ଆଉ କିଛି ନାହିଁ।
ଏଣ୍ଡୁର ପିଠା ଚକୁଳି ପିଠା ଆଉ ଘୁଗୁନି ଖାଅ। ଆଉ ଖଇନି ଗୁଟକା ଖାଅ ନା ନାଇଁ?
ଖଇନି ଗୁଟକା କିଏ ଖାଆନ୍ତି ଆଉ ଆମେ ମୁ ସେଇଟା ଖାଏ ନା। ଆମେ ଖାଉନା।
ଚୁମି ନାରୀ ଖାଏ କିନ୍ତୁ ବଡ ଫ୍ୟାନ୍ ମୁଁ ତାର।
ଚୁମିିନାରୀ।
ହୁଁ। ସେ କ ପାନ ଖଇନି ଗୁଟକା ସବୁ ଖାଏ ଚକୁଳି ଖାଏ ଘୁଗୁନି ଖାଏ।
ଚୁମିନାରୀ କି ନାଁ ତାର। ସେ ଯୋଉ କମେଡି ଭିଡିଓ ତ।
ହଁ।
ରଜକୁଇନ୍ ଅଡିସନ୍ ଦବାକୁ ଆସିଥିଲା।
ହ।
ବସିଚି ବାପାଙ୍କୁ ଚା ଦେଲି ପାଣି ଦେଲି ତା- ଆଉ ମମି କୁ ଦେଇକି- ଝାଡୁ ଲଗେଇଲି ଘର ତାପରେ ଆସି- କି ଟୁ ଯଉ ସ୍କ୍ରିନ୍ ଗୁଡାକ ଲଗେଇବେ ବୋଲି ବସିଥିଲି ଆଉ।
ବର୍ଷା ହଉଚି ଏବେ।
ବର୍ଷା ରାତି ସାରା ଦିଟା ରାତିରୁୁ ବର୍ଷା।
ଆରେ ହଁ ସେଇ କଥା ଆମ ଘରେ ବି କହୁଥିଲେ କି ରାତି ଦିଟା ବେଳୁ ବର୍ଷା ପବନ ଜୋରେ ହଉଚି।
ହୁଁ।
ଆଉ ମୁଁ କହିଲି। ଏପଟେ ତ ସେମିତି ନଥିଲା ମୁଁ ଯେତେବେଳେ ଗାଧେଇ ସାରିକି ଛାତ ଉପରକୁ ନେଇକି ଯାଇଛି ଡ୍ରେସ ଟା ଶୁଖିବା ପାଇଁ ସାଢେ ପାଞ୍ଚଟା ଥିଲା ଯେତେବେଳେ ସାଢେ ପାଞ୍ଚଟା ହେଇଥିଲା। ମଁ ଡ୍ରେସ ଶୁଖିବାକୁ ଗଲା ବେଳକୁ ଦେଖିଲା ଟିକେ ଟିକେ ବର୍ଷା ପକେଇଲା ତାପରେ ମୁଁ କହିଲି ଦେଖେଇବି ନା ଶୁଖେଇବି ଦେଖିଲା ବେଳକୁ ଯେତେ ଜୋରେ ପକେଇଲା ଯେ ମୁଁ ତଳକୁ ଆଣିକି ଆସିଲି ସବୁ ତକ ଡ୍ରେସ୍।
ହୁଁ ମୁଁ ନେଇ ଆସିଥିଲି ଆମର ବି ଶୁଖୁଥିଲା। ଆଉ।
ହୁଁ କଁ ଖାଇଚ?
ଖାଇଚି ଚୁଡ଼ା କଦଳୀ।
ଛୁଡା କଦଳୀ ଚକଟା।
ହୁଁ ହୁଁ।
ଚୁଡା କଦଳୀ ଚକଟା ଭଲ ଲାଗେ ଖାଇଆକୁ?
ଆରେ ମୁଁ ଭୋଗ କରିଥିଲି ନା। ତ ସେଇଟା ଭୋଗ ଥିଲା। ଆରେ ନା କଦଳୀ ଭୋଗ କରିଥିଲି। ସେ କଦଳୀ ଭୋଗ ଭୋଗକଦଳୀ ଥିଲା ତାକୁ କଣ କରିବି ତ ସେଥିପାଇଁ ଖାଇଦେଲି ଚୁଡା କଦଳୀ। ତାପରେ ଭାତ ତ କରିଚି ଖାଇବି। ଭାବୁଚି ମୁଁ ଖାଇବି ଭାତ ବାବା ଆସିଲେ ତାଙ୍କୁ ଗୋଟେ କାମ କରିବି ଭାବୁଚି ଗୋଟେ ବାହାରକୁ ଗୋଟେ କୋଉଠି କି ପଳେଇ ଯିବି। ନା ନା ନା ସିଏ ସେଠି ତଳେ ବସିବେ ସେଠି କଥ୍ କଥା ହେବେ ଯାହା ବି ସେ ଉପରକୁ ଆସିପାରିବେନି ତ। ତ ଭାବୁଚି ବାହାର କୁ ଗୋଟେ କୋଠି ଯାଇ ପଳେଇ ଯିବୁ ଆଉ। ମୁଁ ଭାତ୍ ଭାତ ଖାଇବିନି ସେ ତାଙ୍କର ଖାଇବେ ଆଜି ମଙ୍ଗଳବାର ଖାଇବିନି। ସେ କଣ ମିଶାମିଶି କରିଦେଇଥିବେ କଣ କରିଦେଇଥିବେ ଖାଇବିନି।
ହୁଁ। ହଁ ତମେ ଖାଇଦବ ଆଉ କଁ? କୁନେଇକି ସାଡେ ବାହାରେ ଖୋଇଦବ।
ହୁଁ
ହଉ।
ଆଉ ଚକୁଳିଆ ଆସିଥିଲେ ହଁ ମୋର ଠିକ୍ ଅଛି ତମର?
ମୋର ବି ଠିକ୍ ହିଁ ଅଛି।
ତମର?
ହଁ ମୋର ବି ଠିକ୍ ଅଛି।
ପେଟ ତମର ଯୋଉ କାଟୁଥିଲା ଭଲ ହେଲା?
ପେଟ ହଁ ପେଟ ଠିକ୍ ଅଛି। ବେଳେବେଳେ ପେନ୍ ହଉଚି।
ହୁଁ
କାଟୁଛି।
ଏ ସେ ମେଡ଼ିସିନ୍ ସରିଗଲାଣି?
ମେଡିସିନ୍ ସାତ ଦିନର ଥିଲା ଖାଇଦେଲି ସରିଗଲା ଆଉ।
ଆଉଥରେ ଦେଖେଇଲଣିି।
ହ ଭାବୁଚି ଦେଖେଇଦେବି ଆଉ ଗଲେ ଆଉ।
ହଁ କାହିଁକି ନା ଜଲ୍ଦି ଦେଖିଦବ ଟିକେ କମିଚି କି ନ କମିଚି ସେଟା ଜାଣିହବ ହେଲେ।
ହଁ ସେ କହିଥିଲା। କହିଥିଲେ ଖି ଆ ସାତ ଦିନି ମେଡିସିନ୍ ଖାଇଲା ପରେ ଆଉ ଥରେ ଟିକେ ଦେଖେଇଦବୁ ଆସିଯିବୁ ଟିକେ ଦେଖିଦେବି ଚେକ୍ ଆ ଯୋଉ ଏ କଣ କହିଲେ କି
ପରୀକ୍ଷା କରିଆର ଅଛି କିଛି।
ପରୀକ୍ଷା
ମୂତ୍ର ପରୀକ୍ଷା। ରକ୍ତ ପରୀକ୍ଷା।
ଓ ରକ୍ତ ପରୀକ୍ଷ।
ହୁଁ ୟୁରିନ୍ ଟେଷ୍ଟ ଦିଟାଙ୍କ ବ୍ଲ ଡ ଟେଷ୍ଟ, ୟୁରିନି ଟେଷ୍ଟ ଦିଟା ହଁ
ଜଲଦି ଦେଖିଇଦବ ଗୋଟେ ଭଲ କାହିଁକି ନା ମେଡିସିନ ଏବେ କମ ଛାଡି ଦେଇଛ ନା କମିଛି ନ କମିଛି ଜାଣି ହବ କି କେତେ ପରସେଣ୍ଟ କମିଛି କି ଆଉ କଣ ମେଡ଼ିସିନ ଦେବ।
ସେ ବା କହିଲା କି? ଅଂ କଣ ଗୋଟେ ହେଇଛି ସେ ଟାଇପ ର କିଛି ଲିକ୍ୱିଡ ଟାଇପ ର ଜମା ହେଇଛି ପେଟେରେ
ହଁ ଆଉ କଣ କୁହ
କଣ ଆଉ
କଣ କୁହ ତମର ମାମୁଁ ଘରେ କେମତି କଣ କଟିଲା।
ମାମୁଁ ଘର ମାମୁଁ ଘର। ଭଲ ଲାଗିଲା ମତେ ସେ ଭ୍ୟୁ ବହୁତ ଭଲ ଲାଗେ। ମୁଁ ଛାତ ଉପରେ ଯାଇକି ବସେ ସେଇଠି ବହୁତ ପାହାଡ ଫାହାଡ ମତେ ବହୁତ ସୁନ୍ଦର ଲାଗେ। ରୋଡ ସେପଟରେ ପାହାଡ଼ ବହୁତ ପାହାଡ ବହୁତ ବଢିଆ ଲାଗିବ ତମକୁ ଠିକ ପୁରା ମର୍ଣ୍ଣିଂ ଭିଉ ତ ବହୁତ ମଜା ଦାର ପୁରା
ତାମାନେେ ତାଙ୍କ ଘର ପାଖରେ ପାହାଡ।
ସୂର୍ଯ୍ୟ ଉଦୟ ହଁ
ଓହୋ
ଟାଇମ ଟା ସୂର୍ଯସ୍ତ ଦିଟାଙ୍କ ଟାଇମ ବହୁତ ବଢିଆ ଦେଖା ହବ। ଏତେ ବଢିଆ ଲାଗୁଥିବ ଆଉ ପବନ ଦଉଥିବ ହଲକା ହାଲକା। ଏପଟରେ ଏନ୍ ଏଚ ସେପଟରେ ଟ୍ରେନ ଲାଇନ ମଝିରେ ଘର। କିନ୍ତୁ ତା ପଛ ସେପଟରେ ସବୁ ପାହାଡ ଫାହାଡ ଚାରିଆଡେ ଚାରିପଟ ହଁ ଚାରିପଟରେ ପାହାଡ ଖାଲି ବଢିଆ ଲାଗେ ଯେତେବେଳେ ବର୍ଷା ହେଇଥିବ ସେମତି ଲାଗିବ ତମ ସେ ପାହାଡ ଗୁଡା ଏତେ କ୍ଲୋଜ କୁ ଆସିଯାଇଛି ତମର
ହଁ
ସେମିତି ଲାଗେ ନାଗି ଯେତେବେଳେ ଦେଖିବ ପାହାଡ ପାଖରେ ତମେ ଥିବ
ବର୍ଷା ହେତୁ ଏମିତି ଲାଗିବ କି ପାହାଡ ଗୁଡା କେମିତି ଫୁଲି ଯାଇଛି ତମ ପାଖକୁ ପଳେଇ ଆଇଛି।
ହଁ ହଁ।
ସେମତି ଆଉ ଭଲ ଲାଗେ।
ଆଉ କଣ କୁହ କଣ ଖାଇବ ଏବେ